ହ୍ୟାଲୋ।
ହଁ ହ୍ୟାଲୋ ହଁ କୁହନ୍ତୁ।
ହଁ ନମସ୍କାର।
ନମସ୍କାର। ଏଇ ଏବେ ଯିବି ବା ଆସିଥିଲି ଗାଧେଇବା ପାଇଁ ଯିବି ଗାଧେଇନି। ହେଇପାରାଲା କି?
ଅ ହ ହଁ ମାର୍କେଟ ଯାଇଥିଲ ଆଉ ସମୟ ହେଇନଥିବ।
ହେତଳୁ ଆସିକି ଫଟୋ ଉଠଉଥିଲୁ।
କି ଫଟୋ?
ଭଲ କାମ ଆମେ କରୁଚୁ।
ଆଜ୍ଞା।
ସେଟା ସବୁ ଲୋକଙ୍କୁ ଡିମାଣ୍ଡ ଦିଆଯାଏ ସେମାନଙ୍କର ଆଇସ୍କାନ୍ କରାହେଉଛି ଚାଳିଶ ପଚାଶ ଜଣଙ୍କର ତ। ହଁ ସେମାନଙ୍କର ଉଠେଇକିନା ଆସିଲୁ ଆସି କି ଏବେ ଗାଧେଇବୁ ଗାଧେଇକି ହୁଁ ତାପରେ ଦି କା ଦିଟା ଖାଇଦେବି କିଛି ଖାଇକି ତାପରେ ଯିବି ସେଠି ଜାଗା ଉପରକୁ ଭୋଜି ଜାଗା ଉପରକୁ।
ଆଉ ଭୋଜି ଯୋଉଟା ଆଜ୍ଞା ଭୋଜି ମାନେ ଆପଣଙ୍କ ଗାଁ ରେ ଭୋଜି ହଉଛି ନା ଆପଣ କିଛି ଜଣ ମିଶ
ଆମ ନାଇଁ ନାଇଁ ଆମେ ପାଞ୍ଚ ଛଅ ଜଣ ପିଲା ଆମେ କରୁଛୁ। ସେଥିରେ ଜଣେ ହୁଁ ଜେଇ ସାର୍ ରହିବେ
ହଁ।
ହଁ ଆଉ ଏକଯ୍ୟୁଟ ଅଫିସର ରହିବ ଜି ଆର୍ଏସ୍ ଜି ଆର୍ଏସ୍ ରହିବେ।
ଆଜ୍ଞା।
ଇଏ ତିନି ଜଣ ଆମେ ହେଉଛୁ ଚାରିଜଣ ସାତ ଜଣ।
ଆଛା ଆ ରୋଷେଇ ମାନେ ରୋଷେଇଆ ଡାକିଚନ୍ତି ନା ଆପଣଙ୍କ ଭିତ-
ନାଇଁ ନାଇଁ ନିଜେ ନିଜେ ସବୁ ଆମେ ନିଜେ କରୁ ମୁଁ ମୁଁ କରେ ଯେ ଆଜି ମୁଁ- ମତ୍ ଟାଇମ୍ ନାହିଁ ମୁଁ ଭଲ ଭାବରେ କରେ ଟିକେ ମଟନ୍ ଫଟନ ଚିକେନ ଟିକେ ଚିକେନ ହଉ ମଟନ୍ ହଉ। ମୁଁ ସ ତରକାରୀ ଭ କାରୀ କରିବା ପାଇଁ ମୋତେ ଭଲ ଲାଗେ। ମୁଁ କରେ ମୁଁ ଆଗରୁ ବାହାରେ ଥିଲି ନାଁ ବୁଁ ପ ପନ୍ଦର ଷୋଳ ବର୍ଷ ମୁଁ କୋଡ଼ିଏ ବର୍ଷ ପାଖାପି ମାନେ ସତର ଅଠର ବର୍ଷ ମୁଁ ବାହାରେ ରହିଥିଲି।
ଅଜ୍ଞା। ଯୋଉ ଯୋଉ ଆପଣ କରିଏ ମାନେ ମଟନ୍ ଆଉ ତା ସହିତ ଲଗେଇ ଖାଇଆକୁ?
ଭାତ କରୁ ସାଲାଟ୍ କରୁ।
ଆଚ୍ଛା।
ଭାତ, ସାଲାଟ୍, ମଟନ କରିବୁ। ତାପରେ ଗୋଟେ ଲାଷ୍ଟକୁ ଜଲଜିରା ପକେଇ ହଟେ ଥଣ୍ଡା କୋଲଡିନିସ୍ ଗୋଟେ ପିଇବୁ ଆଉ ଖାଇସା
ହଁ, ସେଇଟା ତ ମଜା ଆଉ।
ହୁଁ ହୁଁ। ହୁଁ ଏମିତି କରିବୁ ଆଉ ସେଇ ଜଙ୍ଗଲ ପାଖରେ କରିବୁ।
ଅଁ ହଁ। ହଁ ହଁ ସେ ତ ଭଲ ଆଜି ଟିକେ ଆପଣଙ୍କର ସେପଟେ ଖରା ଫରା ହଉଚି ନା ବର୍ଷ୍
ଖରା ଅଛି ଖ ଖରା ଅଛି ଟିକେ।
ହଁ, ଆମର ଏଇପଟେ ଆଜି ଖରା ହେଇଛି।
ନାଇଁ ଆଜି ଆମର ଖରା ଜୋର ଦେ ମାନେ କାଆଁଳେଇଥିଲା ସଖାଳୁ।
ହଁ।
ପବନ ଦୋଉଥୁଲା ଏବେ ପୁରା ଖରା ଦେଇଚି। ହୁଁ ଖରା ଦେଇକି ତାପରେ ଆମେ ଏଠି ନେଇଯିବୁ ଆମର ଚାରି ଚକିଆ ଗାଡ଼ି ସବୁ ଦାଦା ଆମର ସବୁ ଅଛି ସମସ୍ତିଙ୍କ ଘରେ ଅଛି। ବୁଝିପାରିଲେ କି?
ଆଜ୍ଞା।
ଗାଡ଼ିରେ ଲୋଡ଼୍ କଲେ ଜିନିଷ ପତ୍ର ସିଧା କାଲିଲୁ ହେଠିକି ଆଉ। ସବୁ ନେଇଯାଇଥିବୁ ହେଠୁ ପାଣି ଫାଣି ସବୁ ନେଇଯାଉ।
ହୁଁ, ସେଠି ଚୁଲି ଫୁଲି ଆଗୁରୁ ସବୁ ଖୋଳା ଖୋଳି କରି ସବୁ ବନ୍ଦୋବସ୍ତ।
ସେ ଜାଗାଟା ହେଲା ଭୋଜି ପ୍ଲେସ୍ ଜଙ୍ଗଲଟା ସେଠି ଦଶ କୋଡ଼ିଏ ଚୁଲି ଅଛି। ହଁ, ମାନେ ପଥର ଫଥର ପଡ଼ିଚି କାଠ ବି ଅଛି ସବୁ ଅଛି।
ଆଚ୍ଛା, ସେଠି ଯୋଉ ମାନେ କିଛି ମାନେ ବଣର ଜୀବଜନ୍ତୁ
ନାଇଁ ସେଠି ସେଠାରେ କିଛି ନାହାନ୍ତି ଅଛନ୍ତି ପାହାଡ଼ରେ ଆମର ଯୋଉ ପାହାଡ଼ଟା ଅଛି ସେଠି ଅଛନ୍ତି।
ଆଚ୍ଛା ଆଚ୍ଛା ଆଉ ଧର ମାନେ ଆପଣଙ୍କୁ ଧର ପାଣି ଦରକାର ହେଲା ସେଉଠୁ?
ପାଣି ସେଠି ଗୋଟେ ଆମର ଦେହୁରୀ ସାହି ଅଛି।
ହଁ।
ସେଠି ଗୋଟେ ଆମେ ହେତୋଳେ କରେଇ ଦେଇଥିଲୁ ତାଙ୍କୁ ସାଇରେ ଗୋଟେ ସୋଲାର୍ ବୋରିଂ କରିଥିଲୁ।
ସୋଲାର ବୋରିଂ ମୁଁ ଜାଣିନି ଆଉ ସେଇଟା କଣ?
ବୋରିଂ ଯୋଉ କ ଆମ କରୁଚେ
ହଁ ହଁ।
ବୋରିଙ୍ଗ ଓପରେ ଗୋଟେ ସୋଲାର୍ ପ୍ୟାନେଲ ଲାଗିବ ଇଲେକ୍ଟ୍ର ବିନା ଇଲେକ୍ଟ୍ରିକ୍ ଇଲେକ୍ଟ୍ରିରେ ଚାଲେ। ମାନେ ଲାଇନ୍ ନଥିଲେ ବି ସେ ସୋଲାର୍ କନେକ୍ସନ୍ ଥିବ ମନକୁ ସେ ପାଣି ସୁଇଜ୍ ମରା ରଖାହେଇଥିବ ସୁଇଚ୍ ଟ ଖୋଲିଲେ ସେ ଚାଲିବ।
ଓହୋ! ଆମର ଗୋଟେ ଏମିତିଆ କଲେ ହୁଅନ୍ତା ଆମ ଗଡି଼ଆରେ ପାଣି ପୁରେଇବା ପାଇଁ।
ହୁଁ। ସୋଲାର୍ ର ସିଷ୍ଟମ୍ ଅଛି ପାଣି ନେଇଆସୁ। ତାପରେ ସେଠି ଆମର ନାଳ ଅଛି ଖାଇସାରିବୁ। ନାଳଟାରେ ଓଟେ ଯିବ ଧୋଇ ଧୁଆ ହବୁ ସବୁ ଜିନିଷ ପତ୍ର ଧୋଇଲୁ ନିଜ ଧୋଇ ଧୁଆ ହେଲୁ ପରିଷ୍କାର ମାନେ ହେଠି ସେ ପଥର ଆମ ନାଳଟା ସବୁ ଅଁ ପଥର ଗୋଡି଼ର ନାଳ। ଲା।
ଆଛା, ମାନେ ଭଲ ସଫା ପାଣି।
ସଫା ପାଣି, ମାନେ ତମ ହେଠି କାଦୁଅ ଫାଦୁଅ କିଛି ନାହିଁ।
ନା ହଁ।
ଛୋଟ ଛୋଟ ପଥର ଦେଖିଥିବ, ଗୋଲିଗୋଲି ପଥର? ଆଉ ବାଲି ମ
ଆପଣଙ୍କର ତ ସେପଟେ ପାହାଡିଆ ଅଞ୍ଚଳ, ମାନେ
ହୁଁ, କାଦୁଅ ନାହିଁ, ଆମର ଏଠି ଯେତେ ବର୍ଷା ହବ କାଦୁଅ ହବନି।
ଆମର ତ ଏଇଠି କାଦୁଅ ପଚପଚ କହନି, କୁହନ୍ତୁନି।
ଆମର ଏଠି କଣ କହିଲ, ବର୍ଷା ଦିନେ ଭଲ ଲାଗେ। ବର୍ଷା ଦିନ ଆସିବ ମାନେ ଭଲ ଲାଗିବ ମାଛ ଲୋକମାନେ ମାରିକି ବି ଆଣନ୍ତି, ଆମେ କିଣୁ ତାଙ୍କଠୁ
ଓହୋ, ଆମର ବି ସେଇଆ ଯେ ହେଲେ ବର୍ଷା ହେଲେ କଣ କହିଲେ, ଆମ ଯୋଉ ନଈ ନୁହଁ, ଆମ ଘରଟା ନଈ ପାଖରେ ହେଲା। ହୁଁ, ସେ ପୁରା ବହୁତ ଗୋଳିଆ ପାଣି ମାନେ ପୁରା ଭର୍ତ୍ତି ହେଇଯାଏ ଯେ, ମାନେ ସେ ପାଣି ଛାଡ଼, ମାନେ ସେଇ ବର୍ଷା ଦିନରେ ଭଲ ଲାଗେ କିନ୍ତୁ ଅତ୍ୟଧିକ ବର୍ଷା ହେଇଗଲେ, ଆମ ପାଇଁ ବହୁତ ଅସୁବିଧା ଆମେ ଭୋଗୁ। ହଁ, ଆଉ ଯୋଉ ଆପଣଙ୍କର ସେପଟେ ବନ୍ୟା ହେରିକା ମାନେ, ମାନେ କିଛି ଏମିତି ହୁଏ?
ଆମର ଏଇଠୁ ଆମ ପାଖପାଖି ଅଛି ବ୍ରାହ୍ମଣୀ ନଦୀ ହେଲା।
ହଁ ବେ ବହୁତ କୁମ୍ଭୀର।
ହୁଁ, ନାଇଁ ବ୍ରାହ୍ମଣ ସେଠି ଆମର କିମ୍ଭରି ନାହାନ୍ତି, ସେଇଟା ସିଆଡେ ଥାଏ। ଆମର ଏପଟେ ଯଉ ଯାଇଛି ଏତେ ନାହାନ୍ତି ଯେ କିନ୍ତୁ ମୁଁ କଣ କହିଲ ସିଏ ହୁଁ, ଟିକେ ଆମେ ଦୂରରେ, ଆମେ ଟିକେ ଉପୁରିଆ ରହିଲୁ, ସେ ସବୁ ତଳିଆ ରହିଲେ। ତାଙ୍କ ମାନଙ୍କର ଟିକେ କଣ କହିଲ କଷ୍ଟ ହୁଏ, ବନ୍ୟା ଆସିଲେ, ଆମ ଆମ ଆଡେ ଏତେ ବନ୍ୟା ଫନ୍ୟା ହୁଏନି।
ନା ଆମର କଣ କହିଲେ, ଆମର ବନ୍ୟା ହୁଏ। ମାନେ ଏବେ ତ ଆଉ ବର୍ଷା ନାହିଁ, ମାନେ ପାଞ୍ଚ ବର୍ଷ ହବ ବର୍ଷା ବର୍ଷା ଏତେ ନାହିଁ। ବନ୍ୟା କଣ ହୁଏ ନା, ଆମର ଏପଟ ସାଇଡରେ ସବୁ ହସ୍ପିଟାଲ, ତାପରେ ସବୁ ମାନେ ପଞ୍ଚାୟତ ଅଫିସ। ତାପରେ ଇଲେକ୍ଟ୍ରି ଯୋଉଠୁ ଲାଇନ ଯାଏ, ସେ ଯୋଉଟା ସେଇଟା, ସବୁ ଆମ ଆମ ସାଇଡ ରେ ରହିଲା, ତ ଆମ ସାଇଡ ରେ କେବେ ବି ମାନେ ବନ୍ୟା ମାନେ ନହବ ବୋଲି ସେପଟ ସାଇଡ ରେ ଯୋଉ ପାରଦ ପକେଇକି ଯୋଉ ବନ୍ଧ ଫଟେଇ ଦିଅନ୍ତିନି
ହୁଁ ହୁଁ ହୁଁ।
ସେଇଟା ସେପଡୁଆ ପାଣି ପଳାଏ ଆଉ। ହେପଟ ଟିକେ ଅସୁବିଧା ହୁଏ, କିନ୍ତୁ ଏଇଆ ଯେ ଲୋକମାନଙ୍କୁ ସବୁ ସ୍ଥାନାନ୍ତର କରିଦେଇଥାନ୍ତି।
ହଁଁ।
ହୁଁ, ନହେଲେ ଏପଟେ ଯଦି ବନ୍ୟା ହେଇଯିବ, ତାହେଲେ କିଛି ମାନେ ଆଉ ରହିବନି। ଆଉ ପୁରା ଅସୁବିଧା ମାନେ ହବ ଲୋକମାନଙ୍କୁ, କାହିଁକିନା ଆମର ଏଇପଟେ ସବୁ ତକ ରହିଲା।
ବୁଝିଲେ? ସେପଟେ ଏତେ କିଛି ଘର ଦ୍ୱାର ନାହିଁ, ସେପଟେ ପୁରା କଣ କହିଲେ, ବିଲ ଆଉ ମାନେ ସେପଟେ କେତେ ଏତେ କିଛି ଜଙ୍ଗଲ ପ୍ରବଳ, ସେପଟେ ଏତେ ଘର ଦ୍ୱାର ନାଇଁ, ନଈ ସେପଟ
ହଁ।
ନାଇଁ, ଏଠି ଆମର ନଈଟା ବହୁତ ଦୂର ରହୁଛି ନା, ଆମର ଆମ ଘରଠୁ ନଈର ଇଏ ହଉଛି ପନ୍ଦର ଦଶ୍ ପନ୍ଦର କିଲୋ ପନ୍ଦର କିଲୋମିଟର ଆମେ ରହିଲୁ ଉପରେ, ମାନେ ଯୋଉ ବ୍ରାହ୍ମଣୀଟା ତେଣୁକରି ଆମ ଆଡେ ତ ବନ୍ୟା ଫନା ଆସେନି ବର୍ଷା ହେ ଯେତେ ବର୍ଷା
ତ୍ର ଆମ ଘରଠୁ ମାତ୍ର ପାଂଶହ ମିଟର ଦୂରରେ ନଈଁ।
ହଁ, ହଁ, ହଁ।
ତ ବନ୍ୟା ହେଲେ ଆମର ମାନେ ଘଳେଇ ଯୋଉ ପଡେନି
ହୁଁ, ହୁଁ।
ଆମର ରାତିରେ ନିଦ ନାହିଁ ଯାଇକି ସବୁ ବାଲି ବସ୍ତା ସେଠି ପକାନ୍ତି କେମିତି ବନ୍ୟା ନହଉ। ଏବେ ତ ଏବେ ତ ବନ୍ଧ ବହୁତ ଉଚ୍ଚା କରି ସାରିଲାଣି। ଆଉ ଏତେ ପା ମାନେ ଏତେ ବର୍ଷା ବି ନାହିଁ ବର୍ଷା ହେଲେ ସିନା ପାଣି ଆସିବ। ହୀରାକୁଦ ଆଗରୁ ସବୁ ଦେଖନ୍ତି ଗେଟ୍ ଏତିକିଟା ଗେଟ୍ ଖୋଲିଲା। ଏବେ ଆଉ କୋଉଠି କିଛି ଅଛି। ଏବେ ଆଉ ବର୍ଷା ହଉନି ବନ୍ୟା କୁଆଡୁ ହବ।
ହୁଁ, ହୁଁ, ହୁଁଁ। ଖାଇସାରିଲୁଣି ଖାଇସାରିଲେଣି?
ହଁ, ହଁ ଖାଇସାଇଲିଣି। ମାଛ ଭାଜିକି ଭାଜି ଦେଇଚି ମୁଁ ମୋ ସାନ ଯା ଯିଏ ସେ ତରକାରୀ ଟିକେ କରିଦବ ମୁଁ ଆସିି ବଇଛି ଆଉ।
ତରକାରୀ କିଏ ଝିଅ କରିବେ?
ନାଇଁ ନାଇଁ ମୋ ସାନ ଯା ମୋ ଝିଅ ଏ ଆଇଁଷ ଛୁଏଁନି।
ଉଁ ହୁଁ ଖାଇନି ତାହେନେ ଖା କଣ ଖାଇଲେ?
କିଏ ମୁଁ?
ହୁଁ
ମୁଁ ତ ଚୁଡା ହେରିକା ଖାଇଥିଲି ଭାତ ତ ଖାଇନି ଆମର ଭାତ ଖାଉ ଖାଉ ଦିଟା।
ହଁ ହଁ ହଁ ହଁ ହଁ ମୁଁ କେତେ ମାନେ ଆଜିି
କଣ କହିଲେ ଯୋଉ ଆମ ଯୋଉ କହୁନଥିଲି ଆପଣଙ୍କୁ ଯୋଉ ଗଛଟା କଟା ହଉଛି
ହୁଁ, ହୁଁ।
ହଁ ସେ ଯୋଉ ଗଛ ଡାଳଟା କଣ ହେଲା ନା ଇଲେକ୍ଟ୍ରିକ୍ ତାର ଉପରେ ପହିଲା ଯେ ଲାଇନ କଟି ଯାଇଛି।
ଅ ହ
ତାର ଟା ଛିଡି ଗଲା ଯେହେତୁ ଲାଇନ କଟି ଯାଇଛି ଏବେ ଆଉ ମାନେ
ବାଗେଇ ହବନି।
ପାଗେଇ ହବ ଡାକିଛନ୍ତି କିନ୍ତୁ ଡାଳ ଟା ଉଠେଇଲେ ସିନା ବାଗେଇ ହବ ଡାଳ ଆଗ ସବୁ ତଳେ ଯୋଉଗୁଡା ପଡିଛି ଛୋଟ ଛୋଟ ପିସ୍ କଲେ ତାକୁ ସାଇଡ୍ କରିବେ। ରାସ୍ତାଟା କ୍ଲିୟର ହବ ତାପରେ ଯାଇକି ସେଟା ମାନେ ତାରଟା ଲଗେଇବେ।
ଓ ହଁ
ହେଇଆ ଆଉ
ଆମର ବର୍ତ୍ତମାନ ଖାଇସାରିଲିଣି। ମୋ ବୋଉ ଏବେ ଖାଇବ ବାପା ଖାଇସାରିଲେଣି ଝିଅ ଯାଇଛି ସ୍କୁଲ ଯାଇଚି। ପୁଅ ଖାଇକିନା ଶୋଇଦେଲା ସିଏ ଆଉ
କିନା ଶ। ସକାଳୁଆ ସ୍କୁଲ ହେଇଯାଇଛି ଆଉ
ନାଇଁ ଦଶଟାରୁ ଏବେ କରିଦେଇଛି ଚାରିଟା ବା ସେ ଆସିବ ଖାଇ-ଖାଇରେ ଆସିବ।
ଓହୋ। ଆମର ଏପଟେ ସକାଳୁଆ ପଚିଶି ତାରିଖ ଯାଙ୍କେ। ମୋ ଯାଆ ର ଝିଅ ଯାଇଥିଲା ସ୍କୁଲ। ଏ ସାଢେ ଛଟାରେ ଆଇଲା ସାଢେ ଦଶଟାରେ। ହୁଁ ନାଇ ଆମର ଦଶଟାରେ ଯାଉଛି। ହଁ ଖରା ଭରା ନଥିବ ଏପଟେ ଖରା ହଉଚି ଆଉ।
ଖରା ଟିକେ ଆଜି ହେଇଛି
ଏବେ ପୁଣି ଯୋଉ ଜ୍ୟେଷ୍ଠ ପୂର୍ଣ୍ଣିମା ଆମର ଅଂ ତିରିଶରେ ଜ୍ୟେଷ୍ଠ ପୁର୍ଣ୍ଣିମା ସତେଇଶ ଅଠେଇଶ ରୁ ଛୁଆ ସ୍କୁଲ ଯିବେନି ଏପଟେ ବହୁତ ଭିଡ ଯାଇହବନି
ହୁଁ ହୁଁ
ଆଉ ଆପଣଙ୍କର କୁଆଡେ ବୁଲାବୁଲି ପ୍ଲାନିଂ ଆଉ ନାହିଁ।
ବୁଲାବୁଲି ଏବେ ନାହିଁ, ପୁରୀ ଯିବୁ ଦଶହରା ଯୋଉ ଆମର ସରିଗଲେ ରଥଯାତ୍ରା ସରିଲେ ଯିବୁ, ତାପରେ ତ ମୁଁ ବୋଲବମ୍ ମାସେ ଏଇନା ଇଏ କରିବି କୁଆଡେ ଯିବିନି, ବୋଲବମ୍ ଯାଉଛି ନା। ହଁ ରହିବି ଏଇଥିରେ। ସବୁ ସବୁ ସବୁ ଛଡା ହବ ନା ମାସେ, ତାପରେ ତାପରେ ଲକ୍ଷ୍ମୀ ପୂଜା ଆସିଯିବ ଲକ୍ଷ୍ମୀ ପୂଜା କଳସ ବୁଡଉଚି, ତାପରେ ଲାଗିବ ତା ଭିତରେ ତ ଦେଖିବା ପୁରୀ ଦିନେ ଯିବୁ ବୁଲିକ ଆସିବୁ ଆଉ, ଜଗନ୍ନାଥ ଦର୍ଶନ କରିକି।
ଆମର ତ ମୁଁ ତ କୁଆଡେ ଯିବାର ନାହିଁ ଘରେ ରହିଲି, ଆଉ ନେଇ ଝିଅ ଥିଲା ତା ସାଙ୍ଗ ମାନଙ୍କ ସହିତ କୁଆଡେ ଯାଇଥାନ୍ତା ଆପଣଙ୍କର ସିଆଡେ ଯୋଉ କପିଳାସ ନାଇଁ।
ହୁଁ ହୁଁ ହୁଁ।
ଯାଇଥାନ୍ତା ବୋଲି ତାର କେହି ରାଜି ହଉନାହାନ୍ତି ଏବେ ସେ ଚିଡି ଚିଡି ହଉଥିଲା କହୁଥିଲା। ଘରେ ବସିଛୁ ଏବେ କିଛି କଲେଜ ଫଲେଜ ନାହିଁ ଏବେ ଯାଉନାହାନ୍ତି ପୁଣି କଲେଜ ଖୋଲିଯିବ ସେତେବେଳେ କହିବେ, ଏମିତି ଚିଡୁଥିଲା ଆଉ।
ହୁଁ ହୁଁ ହୁଁ ହୁଁ କେବେ ଆଡେ ଆସିଲେ ପଳେଇ ଆସିବ ଆମ ଘର ଆଡେ ବୁଲି।
ହା ହା ଆଜ୍ଞା ଆଜ୍ଞା।
ଫୋନ ତ ରଖିଛନ୍ତି ଯେତେବେଳେ ଆସିବେ
ଆଜ୍ଞା।
ଫୋନ୍ କରିକି ପଳେଇ ଆସିବେ ଆଉ।
ଆଜ୍ଞା।
ହୁଁ ଆଉ ଆଉ ଖାଇ ଏବେ ଖାଇବ କେତେଟା ର ଦିଟା।
ହଁ ହଁ।
ହଉ ହଉ ରଖୁଛି ଆଜ୍ଞା ହଉ ହଉ ପରେ କେତେବେଳେ କଥା ହେବା ହଉ।